ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶୁଭିଲା?
ହଁ ଶୁଭିଲା।
ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା। ବାସି ଶୁଭ ସକାଳ ଆଉ। ଆଡଭାନ୍ସ ସରି ଆଡଭାନ୍ସ ଶୁଭ ସକାଳ।
ହ ହ ହଁ ଶୁଭ ସକାଳ। ଆଉ ଶୁଭ ରାତ୍ରିଟା ବୁଲି ଯାଇଛି ଶୁଭ ରାତ୍ରିଟା। ହ
ହୁଁ।
ଆଡଭାନ୍ସ ଆଗେ ଟିକେ ଆଡଭାନ୍ସ ସୁଦ୍ଧା ରାତ୍ରୀ ଟା ରହିବା କଥା ହେଲା। ଦେଖ ମୁଁ ତମକୁ କହୁଛିି ପୁରୀ ବିଷୟରେ, ତମେ ଯେତେବେଳେ ଯିବ କଣ କରିବ ହେଲା।
କୁହ।
ଦେଖ ମୁଁ ତମକୁ କହୁଚି ତା ପ୍ଲାନ୍ ଟା କଣ କରିବ, ଯେତେବେଳେ ପୁରୀ ଫାଷ୍ଟ ଯିବ ଟ୍ରେନ୍ ଟା ଧରିବ ସକାଳୁ ପହଞ୍ଚିବ କି ନାଇଁ ଫାଷ୍ଟେ ଯିବ ସମୁଦ୍ରକୂଳ ବି ହେଲା।
ହଁ।
ସେଇଠି ଭଲକି ଗାଧେଇବ, ଲହଡ଼ି ଭାଙ୍ଗିବ, ଦି ଚାରି ଘଣ୍ଟା ପୁରା ମସ୍ତ୍ ଗାଧେଇବ।
ହୁଁ।
ମସ୍ତ ଗାଧେଇ ସାରିଲା ପରେ ତାପରେ ଯିବ ତମେ କୋଉଠିକି କୁହନି? ତମେ ଯୋଉଠି ଘର ନେଇଥିବ ହେଲା
ହଁ ହଁ
ଯଦି ବଜେଟ୍ କମ୍ ଥିବ ତାହେଲେ ତମେ ଧର୍ମଶାଳାରେ ଯାଇକି ରହିବ। ଧର୍ମଶା ଶାଳାରେ କମ୍ ଟଙ୍କାରେ ମାନେ ପଚିଶହ ସରି ପଚିଶହ କହୁଛି ପଚିଶ ଟୁ ଫାଇଭ୍ ଟୁ ଫାଇଭ୍ ଜିରୋ ଦୁଇଶହ ପଚାଶ, ଦୁଇଶହ ପଚାଶ ଟଙ୍କା ରେ ତମ ସେଠି ଘର ମିଳିଯିବ, ଧର୍ମଶାଳାରେ ଯିବ ମସ୍ତ ରହିବ, ଗାଧେଇ ସାରିକି ଯିବ, ସେଠି ଗାଧେ ଇଏ ହବ, ଫ୍ରେସ୍ ହେଇକି ତାପରେ ଯିବ ମନ୍ଦିର ହେଲା।
ହଁ। ଏତ୍ ଏତେ କଥା କଣ ପାଇଁ କି ସିଧା ତ ଯିବ ସେଠି ଗୋଟେ ତମ୍ପୁଟେ ବାନ୍ଧିଦେବ ରହିବ ସେଠି।
କିଛି କିଛି କିଛି ସେମିତି କରିବନି, ନହେଲେ ଉଡେଇ ନବ କିଏ? ତାପରେ ଜାଣିଥିବ ତମେ ହେଲା। ଆଉ କଣ ଆଉ ପୁଅ ପିଲାଙ୍କୁ ଆଉ ଉଡେଇ ପାରିବନି ତମକୁ ମୁଁ କହୁଛି ମୋ କଥା ମାନିବ ଧର୍ମଶାଳାରେ ରହିବ ଗାଧେଇ ପଡ଼ିବ ତାପରେ ଯିବ ହଁ ଯିବ ତାପରେ ଠାକୁରଙ୍କ ପାଖକୁ ହେଲା।
ଆଜ୍ଞା।
ଆଜ୍ଞା।
ଆଉ
ଗଲାପରେ ସେଠି ତାପରେ ଠାକୁରଙ୍କ ପାଖକୁ ଯିବ, ତାପରେ ସେଇପଟରେ ଟିକେ ପଳେଇବ ଖାଇବା ପାଇଁ ଅଭଡା ହେଲା।
ହୁଁ ଅଭଡ଼ା ନିଶ୍ଚିତ ଖାଇବା।
ଖାଇବ କେତେ ଟଙ୍କାର କୁହନି ଟିକେ? ଅଭଢା ଟା କେତେ ଟଙ୍କା ଥିବ?
ଅଭଢ଼ା ଟା ମୁଁ କେମିତି ଜାଣିଲି କେତେ ଟଙ୍କା। ମୁଁ କଣ ଯାଇଛି ଯେ ହେ।
ଦୁଇଶହ ଟଙ୍କା ଦୁଇଶହ ଟଙ୍କା ଅବ୍ ଭଡ଼ା ପଇସା ନେଇକି ଯାଇଥିବ ତମକୁ କ ତମକୁ ମୁଁ ଦୁଇ ହଜାର ଟଙ୍କାର ଇଏଟା ଦଉଚି ପ୍ୟାକେଜ ଟା ଦଉଚି ଯିବା ପାଇଁ। ହେଲା ତୁ କହୁଛି ଯିବା ପାଇଁ। ଦି ହଜାର ଟଙ୍କା ତମେ ଧରିଲେ ତାପରେ ଯାଇପାରିବ ତମେ ପୁରୀ ନହେଲେ ତମେ ଯାଇପାରିବନି। ।
ଠିକ ଅଛି।
ଗୋଟେ ଦିନର ଟ୍ରିପ ଏଇଟା ଦୁଇ ହଜାର। ମାନେ କାଲି ସକାଳକୁ ପଳେଇ ଆସିବ ଆଉ ଏଇ ଟ୍ରିପ ଯିବ ତାପରେ ଖାଇବ ଅଭଡ଼ା ହେଲା। ଅଭଡ଼ା ଖାଇସାରିଲା ପରେ ବୁଲିବ। ବୁଲିବ ବୁଲିବ ବୁଲିବ ତାପରେ ମନ୍ଦିର ସାରା ବୁଲିବ ହେଲା।
ତମେ ପରା ନନ ଭେଜ ଖାଉଚ?
ହଁ ଖାଇଲି କଣ ହେଲା କି। ଖାଇ ଆଉ ଖାଇଲେ ଆଉ ଯାଆନ୍ତିନି କି?
କିଛି ଲାଭ ନାହିଁ।
କଣ ଲାଭ ନାହିଁ?
କଣ ଗୋଟେ ପାପ କାମ କରି ଗୋଟେ ମନ୍ଦିରରେ ଯିବ।
ପାପ ପାପ ନା ଆଉ କଣ।
କଣ ଆଇଁଷ ଗୋଟେ ଯିବ ଟାକୁ ମାରି ଖାଇବା ପାପ ନୁହୁଁ।
ହଁ ଯେ କିନ୍ତୁ ମୁଁ ମଣିଷ ନା ଭିଟାମିନ୍ ।
ଏ ଭାଇ ଭିଟାମି ନ୍ ଆଉ ଯୋଉ ସେଇ ଛେଳି କୁକୁଡା ଭିଟାମିନ୍ କୋଉଠି ପାଉଛନ୍ତି?
ଘାସରୁ।
ଆଉ ତାହେଲେ।
ସେଇ ସେମାନେ ପାଉଛନ୍ତି ଆମ ବା ମଣିଷ ପାଉନୁ।
ହଁ ପାଉନ। ମାଂସଠୁ ସୋୟାବିନ ରେ ବହୁତ ଭିଟାମିନ ଜାଣିଚ ନା ନାଇଁ।
ସୋୟାବିନ କମ୍।
କମ କିଏ କହିଲା? ମାଂସଠୁ ବହୁତ ଅଧିକା ସୋୟାବିିନ ରେ ଖାଲି।
ହଁ ସୋୟାବିନରେ ଟୋଟାଲ ତମେ ଏତେ ବି ଭାବି ଦିଅନି। ନା
ଭାବିଦେବିନି କଣ କି
ତମକୁ ଭଲ ଲାଗେ କି ସୋୟାବିନ୍ ଟା?
ହଁ ମୁଁ ଖାଏ। ମୁଁ ତ ଆଇଁଷ ଛାଡିଦେଇଛି ଆଉ ଏରା ନ ଖାଇଲେ ଆଉ କଣ ଖାଇବି।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
ଦି ବର୍ଷ ଭଳିଆ ହବନି ଛାଡି ଦେଇଛି ଆଗରୁ ଖାଇଦଉଥିଲି।
କଣ ପାଇଁ ଛାଡ଼ିଲ?
ଏଇରା ଦେ ମୁଁ ଭାବିଲି ଟିକେ ଟିକେ ଧର୍ମ କରିବା ପାଇଁ ଇଚ୍ଛା ହେଲା ତ। ସେଇଥିପାଇଁ ଆଉ।
ତମ ଘରେ ସମସ୍ତେ ଛାଡିଛନ୍ତି ନା ତମେ ଏକା?
ନା ମୋ ଘର ଖାଉଛନ୍ତି ଖାଲି ମୁଁ ଏକା।
ତମେ ଏକା ତାହାଲେ ଧର୍ମି ହେଇଯାଇଚ।
ଆଜ୍ଞା। ନାଇଁ ଏକୁଟିଆ।
ଭଲ କଥା ତମେ ଯା ହଉ ଧର୍ମୀ ହେଇ ଯାଇଛ।
ଭଗବାନ ଦେଇଛନ୍ତି ସେମାନଙ୍କୁ ବି ଜୀବନ ଦେଇଛନ୍ତି ନା ଆମେ କ ପାଇଁ ତାଙ୍କୁ ମାରି ଖାଇବା।
ହଁ ଓହୋ ତମେ ଧର୍ମ ପ୍ରଚାର କରିବା କଥା।
ଆଉ।
ହ ଭଲ କଥା ତାନେ ତମର ଭଲ ବିଚାର। କିନ୍ତୁ ଆମେ ତ ଆଉ ତମ ଭଳିଆ ହେଇ ପାରିବୁନି ନା ଆମେ ଖାଇବାକୁ ପଡୁଛି ଆମକୁ ଆଉ।
ବାଧ୍ୟ ଆଉ ଦି
ହଁ ବାଧ୍ୟ ନୁହେଁ ଆଉ କଣ କରିିବୁ କୁହ ଆମ ଆଉ ସମ୍ଭାଳି ପାରୁନୁ।
ସମାଳି ପାରି
ହୁଁ। ଆ ହା ଲୋ।
ହଁ।
ଠିକ ରେ ତମକୁ ଶୁଭୁଛି।
କଣ।
ତମକୁ ଶୁଭୁଛି ନା।
ସମୟ ହେଲାଣି ବୋଲି।
ତମ ବେଳକୁ ମୁଁ ଦେଖିନଥିଲି କେତେ ସମୟ ତମେ।
ହୁଁ
ନା କନଫିଉଜ ଖାଲି ଧର୍ମ ସେଲଫ ଇଏ ହେଇନି ତମର ସେଲଫ ନାସ ହେଇପାରିଲାନି।
ହାଲୋ।
ହଁ ହାଲୋ।
ଭାବିଲି କଟିଗଲା ବୋଲି।
ଗଲା ତମର ଖାଲି ମନରେ ଇଏ ଅଛି କେମିତି କଟିଯିବ। ମୁଁ ଛୁଟକାରା ପାଇବି ଆଉ ଗୋଟେ କାହାକୁ କଲ କିରିବି।
ହଁ ଆଉ ହୁଁ। କିଛି ଶୁ ହଠାତ କିନା କିଛି ଶୁଭିଲାନି ମୁଁ ଭାବିଲି କଟିଗଲା କି କଣ ବୋଧେ ଦେଖ ଚେକ୍ କରିବା ପାଇଁ ଇଏ କରିଦେଲି ଟିକେ ଦେଖି। ଦେଲି ଆଉ। ସକାଳେ ତ ଏମିତି ହେଇଥିଲା।
ଆଲୋ ସତରେ ଟୱାର ପାଉନି ଟୋଟାଲ ମାନେ ଟାୱାର ପାଉନି।
ହଁ ପରା ଇ ରେ ଚାଲିଛି କଣ କହିବ। ସକାଳେ ଯୋଉ ମାର୍କେଟ ଫାର୍କେଟ ବିଷୟରେ କହୁଥିଲି।
ହଁ ହଁ ହଁ କୁହ କୁହ।
ହେଟା ଆଉ ଆକଚୁଆଲି ଆଉ। ଜଣେ କଲ କରିଥିଲେ ସିଏ ହେଟୁ କ କଥା ହେଇ ସାରିଲା ବଳେ ସେ କଇଲା ମୁଁ ଟିକେ ମାର୍କେଟ୍ ଯାଉଛି ଆଇଲାଠୁ କଲ୍ କରିବି। ପାଇଁ ମୁଁ ଭାବିଲି ତମ ସିଏ ବୋଲି। ତ ମୁଁ ଭାବିଲି ସିଏ ବେଲି ହେଠୁ ମୁଁ କହୁଛି ମାର୍କେଟ ଆଡେ ଯାଇଥିଲ ଯୋଉ। ଯୋଉ କଣ ବୁଲା ବୁଲି କଲ କଣ ସବୁ କଲ କୁହ ବୋଲି ଆଉ।
ହଁ
ହଁ ସେ ସେଇଟା ଆମ ସାଇ ଯୋଉ ଆମ ଗାଁ ର ସେଇଟା।
ତମ ସାଡେ ଗୋଟା କଣ ଯାତ୍ରା ଫାତ୍ର ପଡୁଛି।
ହାଲୋ।
ହଁ ମୁଁ ତମ ଆଡେ କୋଉ ଯାତ୍ରା ଫାତ୍ରା ପଡିଛି ନା।
ନାହିଁ ତ।
କଣ ସବୁଆଡେ ପଡୁଚି ତମ ଆଡେ ପଡୁନି।
ଯା ହଁ ଯାତ୍ରା ମାନେ ହଉଚି ଯେତେବେଳେ ଯାତ୍ରା ସିଜିନରେ ଯାତ୍ରା ହଉଚି ଆମର ତ ମାର୍ଚ୍ଚ ମାସରେ ସବୁବେଳେ ଯାତ୍ରା ହୁଏ ଆଉ। ହାଲୋ।
ଉଁ ହୁଁ ଉପଯୁକ୍ତ।
କଣ ଏତେ ମେସେଜ ଗୁଡା ଆସୁଚି। ହୁ ସାଇଲେନଟେ କରିବାକୁ ପଡିବ।
ନା। ହଁ।
ଆଉ ଏବେ କଣ ଏ ଏବେ କୋଉଠି ଅଛ କି କଣ କରୁଚ।
ହୁଁ ନସିନ ପୁରୁ।
ବସ ଷ୍ଟାଣ୍ଡରେ।
ହଁ ସେଇଠି
ମୁଁ କହିଲି କୁଆଡେ ଯାଉଚ।
ଆ ଦୋଉନ।
ସମୟ ହେଇଗଲାଣି ୟା ପରେ ମୁଁ ଗୋଟେ କରିବି ଆଉ।
ଓହୋ ଆହୁରି କଣ?
କରିବିିନି ନା ତମେ କଣ କରିବ କାମ ଅଛି ନା କରିମି ମୁଁ।
ଆ ଯଉ ଟିକିଏ ମାନେ ଛାଡ଼ିକି ଟିକେ କଲ କରିବା।
ହଉ ମେସେଜ କରିବ।
ତମେ ମେସେଜ କରିବ ତମେ ମତେ ମେସେଜ କରିବ ହେଲା। ତମେ ତମର ଯେତେବେଳେ ଲାଗିବ ଯେ ଠିକ ଟାଇ ଅଛି। ତ ତମେ କଲ କରିବ ମତେ ମେସେଜ କରିବ ମ
ମୁଁ ତ ଏଇନା ଫାଙ୍କା ଅଛି। ତମେ କଣ କାମ କରିବା କଥା କରିକି କଲ୍ କରିବ। ହ
ହଁ ହଁ ଶୁବୁଚି।
କାମ ସାରିକି ମେସେଜ କରିଦବ ଆଉ।
ହଁ ଠିକ ଅଛି ତମେ ନହଲେ ମୋତେ ମେସେଜ କରିବ ହେଲା।
କେତେବେଳେ।
ଏଇ କର ଆଉ ଆଉ ଦଶ ମିନିଟ ଛାଡିଛିି ବୁଝିଲ?
ହଉ।